ହ୍ୟାଲୋ।
ଭାଇ ପ୍ରଣାମ।
କୁହ।
ପ୍ରଣାମ।
ପ୍ରଣାମ ଆଉ ଖାଇସାଇଲଣି?
ହଁ ଖାଇସାଇଲିଣି।
କଣ କଣ ଖାଇଲ ତମେ।
ମୁଁ ଖାଇଲି ପଖାଳ ଭାତ ବାଇଗଣଅ ପୋଡ଼ା ପୋଟଳ ପୋଡ଼ା ଆଳୁ ପୋଡ଼ା ଗୋଟେ ଦଳା ହେଇଥିଲା ଆଉ ତା ସହିତ ଜହ୍ନି ଆଳୁ ତରକାରୀ ।
ପୁରା ଓଡିଆ ପରମ୍ପରାକୁୁ ବଞ୍ଚେଇକି ରଖିଛି ଆଉ ପୁରା ଓଡିଆା ଖାଦ୍ୟ ଆଉ
ହଁ ଆଉ ତମେ ଖାଇସାଇଲଣି ନା?
ହଁ ମୁଁ ଖାଇସାଇଲିି ।
କଁ ଖାଇଲ?
ମୁଁ ମୋର ଭାତ ମୋର ବି ସମାନେ ଭାତ ଡାଲି ଶାଗ ଭଜା ବଡିଚୂୁରା ଆଉ କୁନ୍ଦୁରି ଆଳୁ ତରକାରୀ ପୋଟଲ ଲସା।
ତମର ତ ବଢିଆ ଖାଦ୍ୟ ଆଉ
ଭଲ କ‍ଅଁ ସେମିତି ଖାଦ୍ୟ ନା ଗରମ ଡାଲି ପା ହେଇଥିଲା ।
ହୁଁ ହୁଁ
ଆଉ
ଖାଇଶ ହେଲୁଣି।
ପଚାରିକି ଏବେ କଣ କରିବ?
ଏବେ ଆସ୍ଲୁ ୟା ବିଶ୍ରାମ କରିବୁ ବିଶ୍ରାମ ସାରିଲା ପରେ ଚାରିଟା ବେଳେ ବୁଲିବାକୁ ଯିବୁ ଆଉ କହିଲି ଆଉ
କୁଆଡେ ଯିବ। ଲିଆକୁ।
କଣ କହିଲ
କୁଆଡେ ଯିବେ ବୁଲିବାକୁ?
ହଁ ଆମ ନଦୀ ବନ୍ଧ ଆଡେ ବୁଲିଆକୁ ଯିବୁ ସେଠିକି ଏ ଯୋଉ ବୁଲାବଲିଖଳିବୁ ସେଇିଲ ପରେ ଆସିବୁ ସନ୍ଧ୍ୟା ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ ଆସିକି ଟିକେ ପ୍ରାର୍ଥନା କରିବ ଆଉ।
ଆଉ ଆ ଆପଣଙ୍କ ଗାଁ ରେ କୋଉ ପର୍ବ ସବୁ ହୁଏ ତମ ଗାଁ ରେ
ଆମ ଗ୍ରାମରେ ରଜ ହୁଏ। ଆଉ ଖୁଦୁରିକୁଣି ଓଷା ହୁଏ ହଁ ଦଶ
ମାନେ ପର୍ବ ନୁହଁ ମାନେ ରପ ରଜ୍ ରଜ ଟା ତ ପର୍ବ ସବୁଆଡେ ହୁଏ। ମୋ କହିବାତା ଆପଣଙ୍କ ଗାଁରେ ପୂଜା ପର୍ବାଣୀ କଣ ହୁଏ କୋଉଟା କୋଉଟା ଅଧିକ?
ଅଧିକ ଆମ ଗାରେ ଦଶରା ଟା ହୁଏ ଦୁର୍ଗା ପୂଜା।
ଦଶହରା ଆଉ କଣ ହୁଏ? ପୂଜା ପର୍ବାଣୀ ଯେମିତି ଅଷ୍ଟ ପରୀ ଭରତରୁ
ସେମିତି ଆମର ଏତେ ଇଏ ହୁଏନି ଆମର ଦଶହରା ଆଉ ଖୁଦୁରୀକୁଣ ପୂଜା ଟା ଆ ଭଲ ସେ ଆମ ଗ୍ରାମରେ
ହ ହୋ।
ଗ୍ରାମ
ଆମ ଗାଁ ରେ ସବୁଠ ଆମ ଗାଁ ରେ ଅଷ୍ଟ୍ରପରିୀ ହୁଏ। ଆଉ ଜାଗର ଟା ଭଲ ହୁଏ ଆଉ ଆମ ଗାଁରେ ମା ହେଙ୍ଗୁଳାଙ୍କର ଗୋଟେ ପୂର୍ବ ପର୍ଯ୍ୟାପ୍ତ ମାନେ ହୁଏ ଆମର ଏପ୍ରିଲ ମାସରେ ପୂଜା ଟା ସେଟା ପୁରା ତିନି ଦିନ ହୁଏ ଚାରି ଦିନ ହୁଏ ପାଞ୍ଚ ଦିନ କଳସ ସବୁେ ତା କହିଲି ତାପରେ ପହିଲି ଯଜ୍ଞ ତାପରେ ସେକେଣ୍ଡ ଯଜ୍ଞ ଥାର୍ଡ ଯଜ୍ଞ ଦିନ ଝୋଟପାଟ ହୁଏ ଆଉ। ଝୋଟପଟ
ସମ ବି ସେ ଯା ହୁଏ ବି
ଝୋଟ ବାଟ କଣ ଜାଣିଛନ୍ତି?
ନାମଟା ବିଷରେ
ଝୋଟ ବାଟ ଟା ହଉଛି ଆଚୁଆ ଆମର କଣ ଲାଷ୍ଟ ଦିନ ହଁ। ହ୍ୟାଲୋ। ହ୍ୟାଲୋ।
ଝୋଟ୍ ଶୁଭୁଚି ହାଲୋ।
ଉଁ ହଁ।
ଝୋ
ହାଲୋ ହାଲୋ। ପୁଅ ଝୋଟ ପ ହଁ ହଁ। କୁହ